ହ୍ୟାଲୋ ଆଜ୍ଞା କୁହନ୍ତୁ। କହିଲେ ଆପଣ କୁ ବସି ଅଛି ଆପଣ କୋଉ ଫୋନ୍ ବ୍ୟବହାର କରୁଚନ୍ତି?
ମୁଁ ମୋଟରୋଲା ଫୋନ ବ୍ୟବହାର କରୁଚି ଆପଣ?
ହଁ ମୁଁ ବି ସେଇଆ ମୋଟରୋଲା ୟୁଜ୍ କରୁଚି ଆଉ ଆପଣ କଣ ମୋର ମୋଟୋ ଜି ଫୋର୍ଟି ଫାଇଭ୍ ଆପଣଙ୍କର?
ମୋର ମୋଟ ଜି
ଫିଫ୍ଟି ଫୋର୍।
ଫିଫ୍ଟି ଫୋର୍।
ଆପଣଙ୍କ ପଇସା ଟି ଏବେ ଆସି ସେଓ ଚେକ୍ କରିଲେ?
ହୁଁ ଚେକ୍ କରିଛି ଆସିଛି।
ଆଜିଛି।
ହଁ ଆପଣଙ୍କର ବି ଆସିଯାଇଛି କୁଆଡେ?
ଆଜ୍ଞା ଏବେ ମୋ ବିଜୁ ଭାଇର ଆସିଲା ସେଥିପାଇଁ ମୁଁ ଚେକ୍ କଲି ମୋର ବି ଆସି ଅଛି।
ଆଉ ମତେ ଦଶ ଟଙ୍କା ଖଣ୍ଡେ ପଠେଇ ଦଉନାହାନ୍ତି ପେଟ୍ରୋଲ
ଆପ ଆପଣ ଯଦି ମତେ କୋଡିଏ ଟଙ୍କା ସେ ବଡ ହିସାବରେ ପ୍ରଦାନ କରନ୍ତେ ମୁ ଖୁସି ହୁଅନ୍ତି।
ନାଇଁ ନାଇଁ ଆପଣଙ୍କ ଠାରେ ଅଧିକା ପଇସା ଅଛି ନା ତ
ହଁ ଆର୍ଟିକାଲ୍। କୁହନ୍ତୁ ଆଉ ଆଜ୍ଞା କୁହନ୍ତୁ ଆଉ କାହା ବିଷୟରେ କୁହନ୍ତୁ ସେହି ବିଷୟରେ କଥା ହୁଅନ୍ତୁ।
ଆଉ ମୁଁ ଆପଣଙ୍କୁ କହୁଥିଲି କି ଆମ ଦେଶରେ ଯୋଉ
ଆପଣ ଗାଡି ଗାଡି ଆପଣ ଗାଡି ଉପରେ ସଗ ରଖୁଚନ୍ତି ଗାଡି ଉପରେ?
ହଁ।
ହଁ କୁହନ୍ତୁ ଗାଡି ବିଷୟରେ କିଛି କହୁନାହାନ୍ତି? କୁହନ୍ତୁ?
ଗାଡ଼ି ସେମିତିରେ ଅଇନାକେ ଗାଡି ଉପରେ କଥା ହେବା ପାଇଁ ମୋର ଏଇ ଇଚ୍ଛା ନାହିଁ। ମୋର ଏବେ ଦେଶ ଉପରେ କଥା ହେବାକୁ ଇଚ୍ଛା ହେଉଛି।
ଆଉ କୁହନ୍ତୁ ଦେଶ ଉପରେ ରାଜ୍ୟ ଉପରେ ଜିଲ୍ଲା ଉପରେ କୁଅନ୍ତୁ।
ମୁଁ ଆମର ଏଇନା ପରଟିକୁଲାର୍ ଯୋଉ ମାନେ ୟଂଙ୍ଗ ଶୋଷଣୀୟ ହଉଛି ରେଫ୍‌ ହଉଚି ତା ବିଷୟରେ। ଆପଣ କିଛି ଜାଣିଚନ୍ତି ଯଦି କହୁନାହାନ୍ତି।
ହୁଁ ଏବେ ତ ଯୋଉ ହଉଚି ଜନ ଶୋଷଣ ଏବେ ତ ବିନା ଛାତ୍ର ମାନଙ୍କୁ ଛାତ୍ରରୁ ଶିକ୍ଷାାରୁ ବଂଞ୍ଚିତ କରାଯାଇ ତାକୁ ବିଭିନ୍ନ ପ୍ରକାରର କାର୍ଯ୍ୟ ଉପରେ ଲଗାଯାଉଚି ଯୋଉଟା କି ଲେ ଲେବର ଯୋଉ ଚାଇଲ୍ଡ ଲେବରଟା ଠିକ୍ ନୁହେଁ। ଏବେ ଛୁଆମାନଙ୍କୁ ସେ ବିଷୟରେ ଲଗା ହଉଚି। ଆଉ ସେଟା ହଉଚି ଶୋଷଣ କରାଯାଉଚି ବିଭିନ୍ନ ପ୍ରକାରରେ। ଛୋଟ ମାନଙ୍କୁ ମାନସିକ ସନ୍ତୁଳନ ଠିକ ରହୁନି ତାଙ୍କୁ ଚାପ ଦିଆଯାଉଚି ସେଇ ବିଷୟରେ ଆପଣ କୁହନ୍ତୁ କିଛି କୁହନ୍ତୁ ମୁଁ ତ ବହୁତ କିଛି କହି ଆସୁଛି କୁହନ୍ତୁ।
ଏମିତିରେ ଦେଖିବାକୁ ଗଲେ
ଆଜ୍ଞା।
ରେଫ୍ ଟା ଯୋଉଟା।
ଆଜ୍ଞା।
ହେ ଶୁଣ୍ ଭଲଇଚନ ଏଗୁରା ଆମର ଦେଶ ଏଜୁକେସନ୍ ସିଷ୍ଟମ୍ ଉପରେ ବି ଜଣାପଡୁନି ମାନେ ଏ ଦେଖା ପଡୁଛି ଆଉ ହଁ ଯେତିକି ଯୋଉ ବଡ ମିନିଷ୍ଟର ଅଛନ୍ତି ଯେ ଏସବୁକୁ ବହୁତ୍ ଲାଇଟଲି ନଉଛନ୍ତି ସେଇଥିପାଇଁ ଆମ ଦେଶ ଏବେ ପ୍ରାୟ ଦି ନମ୍ବର ନା ତିନି ନମ୍ବର ରେ ପଳେଇ ଆଇଛି। ମାନେ ରେପ୍ ମାମଲା।
ଆପଣ ତୁଳସୀ ଗଛ ଜାଣିଛନ୍ତି ତୁଳସୀ?
ହଁ।
ତୁଳସୀ ଗଛ ଜାଣିଛଛନ୍ତି ତୁଳସୀ?
ହଁ ଜାଣିଛି।
ହୁଁ ଜାଣିଛନ୍ତି ତାର ଉପକାରିତା ଓ ଅପକାରିତା ବିଷୟଷରେ।
ତୁଳସୀ ଗଛ ଏମିତିରେ ବହୁତ ଉପକାରିତା ଅଛି ଅପକାରିତା କିଛି ନାହିଁ। ତାକୁ ଖାଇଲେ ପାଟି ସ୍ମେଲ ହବନି ଆଉ ଯୋଉଠି ଘାଆ ହେଇ ତା ଦେହରେ ଲଗେଇଲେ ସେ ଘାଆ ବି ଶୁଖିଯିବ ବାସ୍ ଏତିକି ଜାଣିଛି। ଆଉ ତାକୁ ବାଟିକି ପିଅନ୍ତି ଥଣ୍ଡା ଛାଡ଼ି ଯାଏ।
ଆଜ୍ଞା। ତାର ବିଭିନ୍ନ ପ୍ରକାରର ଥାଏ ତାର ବିଭିନ୍ନ ଟାଇପ୍ସ ଥାଏ ତାର ଆଉ ତାର ବିଭିନ୍ନ ଟାଇ
ତୁଳସୀ ପତ୍ର ଛେଚିକି ପିଇଲେ ଥଣ୍ଡା କଟିଯାଏ।
ଟାଇପ୍ସ ଥାଏ ସବୁ ତା ଟାଇପ୍ ଅନୁଯାୟୀ ତା କାମ। କଳା ତୁଳସୀ ପିଇଲେ ଥଣ୍ଡା ଜ୍ବର ସେଇଟା ଠିକ ହବ ଆଉ ବିଭିନ୍ନ ପ୍ରକାର ଥାଏ ଆପଣ କୁହନ୍ତୁ କଣ କହିବେ କୁହନ୍ତୁ ନହେଲେ ମୁଁ ଯଦି କରିବି କୁହନ୍ତୁ କଣ କିଛି କହିବି?
ହୁଁ ମୁଁ କହୁଛି କି ଏଇ ଯଉ
ହୁଁ।
ଆମର ମୁଁ କହୁଥିଲି ଆମର କ କୋଉ ସିଷ୍ଟମ ଉପରେ ରେ ବୁଝିଲେ କି? ଏ ସବୁକୁ ଆମେ ଅଟକେଇବା କେମିତି ଅଟକେଇ ବାର କେବଳ କେବଳ ସରକାର ପାଖରେ ହିଁ ଏଇଟା ମାନେ ଚାନ୍ସ ଅଛି ୟାକୁ ସବୁ ଅଟକେଇ ବାକୁ। ତଥାପି ହବ ଏସବୁ ତଥାପି ହବ ଲାଗିକି ହିଁ ରହିବ। ଏସବୁ ଏମିତି ଛାଡ଼ି ହବନି ବୁଝିଲେ କି?
ଆଜ୍ଞା।
ଏସବୁର ଯଦି ଛାଡ଼ି ହବ ତାହେଲେ ଗୋଟେ ଜିନିଷ କରିହବ ଯେତିକ ସବୁ ମହିଳା ମାନେ ଅଛନ୍ତି
ଆଜ୍ଞା।
ହ୍ୟାଲୋ।
ଆଜ୍ଞା କୁହନ୍ତୁ କୁହନ୍ତୁ ଶୁଭା ହଉଛି।
ମୁଁ କହିଲି ଯେତିକି ସବୁ ମହିଳା ମାନେ ଅଛନ୍ତି କି ଝିଅ ପିଲା ମାନେ ସବୁ ଯେତିକ ସବୁ ଅଛନ୍ତି ରାତିରେ ସେ ଯୋଉ ଧର କୋଉଠୁ ବାହାରି ବାହର ବାହାରକୁ ଯାଉଛନ୍ତି । ତାଙ୍କ ପାଖରେ ଗୋଟେ ଗନ୍ ଦରକାର ଆଉ ଗନ୍ ଲାଇସେନ୍ସ ଥିବା ବି ଦରକାର। ଯୋଉଟା ବି ବହୁତ ଇମ୍ପୋର୍ଟାଣ୍ଟ ବୁଝିଲେ କି ଆଉ ସବୁବେଳେ ନିଜ ଲୋକ ଲୋକେସନଟା ବି ଶେୟାର କରିବା ନିହାତି ଦରକାର।
ଆଜ୍ଞା ଶୁଣନ୍ତୁ ଆପଣ ଯୋଉ କହିଲେ ଗନ୍ ଦବା ପାଇଁ ଗନ ହବନି ଆପଣ ଜାଣିଥିବେ ମୁସ୍କାନ ଏବେ ଯୋଉ ମୁସ୍କାନ କେସ ରେ ଯୋଉ ତାଙ୍କ ପତି ପତିଙ୍କୁ ଗା ପତିଙ୍କୁ ଡ୍ରମ୍ ଭିତରେ ପୁରେଇ ଦେଲେ ସେଇଭଳିଆ ମହିଳା ବି ଅଛନ୍ତି ସେଥିପାଇଁ ଗନ୍ ଦେଇ ହବନି କାହା ହାତରେ। ଆପଣ ଯୋଉ କହିଲେ କି ସରକାର କିଛି ନିୟମ ବାହାର କରନ୍ତେ କିମ୍ବା ବା ନାରୀ ମାନଙ୍କର ସୁରକ୍ଷା ପାଇଁ ଯୋଉଟା କି ନାରୀ ମାନଙ୍କୁ ସୁରକ୍ଷିତ ରଖିବ।
ନାଇଁ ନାଇଁ ଆପଣ ଏ ଯୋଉ କଥା କହଲେ ଠିକ କଥା କହଲେ ଯେଉ ମୁସ୍କାନ ଟେଷ୍ଟ ରେ ଯୋଉ ଡ୍ରମ୍ ଭିତରେ ପୁରେଇ ସେମିତି ଏମିତି ପ୍ରପରଲି ଦେଖିବାକୁ ଗଲେ ଏମିତିରେ ବି ଝିଅ ପିଲା ବି ଠି ଭୁଲ। ଆମର ପୁଅ ପିଲା ବି ଭୁଲ ଅଛି ବୁଝିଲେ କି ଏମିତିରେ ଦେଖି ଦେଖିଆକୁ ଗଲେ ସବୁ ପୁଅ ପିଲା ଭୁଲ ନୁହେଁ କି ସବୁ ପୁଅ ପିଲା ଝିଅ ପିଲା ଝିଅ ପିଲାର ଭୁଲ୍ ନାହିଁ। ଏମିତିରେ ଅଧା ପୁଅ ପିଲା ଭୁଲ ଅଛନ୍ତି ଅଧା ଝିଅ ପିଲା ବି ଭୁଲ ଅଛନ୍ତି ବୁଝିଲେ କି? ହ୍ୟାଲୋ
ଆଜ୍ଞା।
ଏମି ଏମିତିରେ ଗୋଟେ ଟାଇପରେ ଗୋଟେ ଟାଇପରେ ଦେଖିବାକୁ ଗଲେ ଆଜି କାଲି ଯୋଉ ଅ ହଉଛି, ଏ ଆରେଞ୍ଜ ମ୍ୟାରେଜ ଯୋଉ ହଉଛି। ସେସବୁକୁ ମାନେ ମାନେ ଅଧିକା ସେଥିରେ ଇମ୍ପେସନ ଯୋଉଟା ହଉଛି ଆରେଞ୍ଜ ମ୍ୟାରେଜରେ ହିଁ ହଉଛି। କାହିଁକିନା ଆରେଞ୍ଜ ମ୍ୟାରେଜ କରିସାରିଲା ପରେ। ନା ମୁଁ, ନା ଆମେ ସେ ଦି ଜଣଙ୍କୁ ଜାଣିଥିବା। ପରସ୍ପରକୁ ତ ଜାଣିନଥିବେ ହଁ କି ନା?
ଆଜ୍ଞା!
ଯୋଉଟା କି ସମ୍ପୂର୍ଣ୍ଣ ଭୁଲ କଥା। ବୁଝିଲେକି? ସିଏ ତା ପରେ ତା, ତା ଫାମିଲି ତା ଫାମିଲି ତାକୁ ତା ସାଙ୍ଗରେ ବାହାଘର କରେଇଦବ। ତାପରେ ସେ କଣ କରିବ? ତାକୁ ବାଡେଇବ ପି ବାଡେଇବ ମାରିବ।
ଆଜ୍ଞା!
ବୁଝିଲେ କି?
ଆଜ୍ଞା!
କିନ୍ତୁ ଫ୍ୟାମିଲି ସେ କଥା କିଛି ବୁଝିବନି, ଫ୍ୟାମିଲି କଣ କହିବ ସେଇଟା ତୋ ଫ୍ୟାମିଲି କଥା ତୁ ବୁଝୁ। ଆମେ ତତେ ବାହାଘର କରିଦେଇକି ଆମ ମୁଣ୍ଡରୁ ଚିନ୍ତା ଉଠେଇଦେଲୁ। ଏଇଟା ସମ୍ପୂର୍ଣ୍ଣ ଠିକ କି ଭୁଲ?
ଆପଣ ମୋ ଭଏସଟା ଠିକ୍ ସେ ଆସୁଛି ତ?
ହଁ ଆପଣ ଭୟସ ଟା ଠିକ୍ ସେ ଆସୁଛି।
ଆ କିଛି ଫଡ ଫଡ ହଉନିତ? ଠିକ ଅଛି ଆପଣ ଯୋଉ କହୁଥିଲେ ଯୋଉ ବିବାହର ଯୋଉ ଓଡିଆ ମାନଙ୍କର ତ ବିଭାକ ଅଛି। ଆଉ ପୂର୍ବରୁ ପରମ୍ପରା କି ଯୋଉ ଯୌତୁକ ପ୍ରଥା। ଯୋଉତୁକ ପ୍ରଥା ଯୋଗୁ ମଧ୍ୟ ଦୁଇ ଦିନ ଜାଣିବାରେ ଶୋଷଣ ହଉଛନ୍ତି। ଅତ୍ୟାଚାରିତ ଦଉଛନ୍ତି କାରଣ ଯୌତୁକ ନଆଣିବା ଦ୍ୟରା ଆ ଶ୍ୱଶୁର କିମ୍ବା ସ୍ଵାମୀ ଅସନ୍ତୁଷ ହୋଇ ଆ ତାଙ୍କୁ ବହୂକୁ ଅତ୍ୟାଚାର କରୁଛନ୍ତି ମାରୁଛନ୍ତି। ପିଟୁଛନ୍ତି ବହୁତ ପ୍ରକାର କେସ୍ ହଉଛି ଡିଭୋର୍ସ ହଉଛି। ବିଭିନ୍ନ ପ୍ରକାର ଜିନିଷ ହଉଛିି ଏଥିରେ।
ଆମେ ମୁଁ କହୁଥିଲି କି ଆପଣଙ୍କୁ ଜୀଅନଶଷଣ କଥା ହେଲା ରେପ କଥା। ମାନେ ସେଠାରେ ଏମିତିରେ ଜଣେ ଲୋକ ଧର ରେପ କରିଚି। ମାନେ ଏମିତିରେ ଦେଖିବାକୁ ଗଲେ କି ଛୁଆ ମାନଙ୍କର ବି ରେପ ହେଇଯାଉଛି ଯୋଉଟା କି ମାନେ ଆମ ଦେଶ କୋଉଠି ଯାଇ ପହ ଞ୍ଚିଲାଣି ଛୋଟ ଛୁଆମାନଙ୍କର ରେପ ହଉଛି ବୁଝିଲେ କି? ଛୋଟ ଛୁଆ ମାନଙ୍କର ଶୋଷଣ ହିଁ ଛୋଟ ଛୁଆ ମାନଙ୍କୁ ମାରି ବି ଦଉଛନ୍ତି ଯୋଉଠି ଏତେ ସ ମ୍ପୂର୍ଣ୍ଣ ଭୁଲ୍, ଏମାନଙ୍କୁ ସମସ୍ତଙ୍କୁ ବୁଡା ଗୁଡା କରି ଫାସି ଦବା ମୁଁ ଠିକ କଥା କହିଲି ନା ଭୂଲ କଥା କହିଲି?
ଠିକ୍ କଥା ଠିକ ଅଛି।
ଏସବୁ ଜଣ ଜଣଙ୍କୁ ଫାଶୀ ଦେଲେ ହିଁ ଏଇରା ସବୁ କଣ୍ଟ୍ରୋଲ ହେଇକି ରହିବ। ଏକରେ ତ ପପୁଲେସନ ଇଣ୍ଡିଆ ଟପରେ ହେଲାଣି।
ହୁଁ ଠିକ ଅଛି ହୁଁ
ତଳେ ଅଛି ଚାଇନା ତା ତଳେ ଅନ୍ୟାନ୍ୟ ଦେଶ ବୁଝିଲେ କି?
ଆପଣ ବାଲି ବାଲି ଗଣି ପାରିବେ?
କଣ?
ଆପଣ ବାଲି ଗଣିପାରିବେ ବାଲି?
ନା।
ସେଇଭଳି ବିଭିନ୍ନ ପ୍ରକାରର ଆପଣ କେତେ ବାଲି ଯେପରି ବାଲି ଗଣି ପାରିବେନି ଆପଣ ସେପରି ଏ ରେପକୁ ରୋକିବା ଅସମ୍ଭବ ଆପଣ ନିଜେ ଏକୁଟିଆ ଚାହିଁଲେ କି? ରଖିପାରିବେନି ଆପଣ ଯଦି କିଛି ବହୁତ ଲୋକଙ୍କୁ ଏକତ୍ରିତ କରିବେ ତାହେଲେ ଯାଇ ଆପଣ କିଛି କରିପାରିବେ ଏ ବିଷୟରେ ଭାବିବେ।
ଏକତ୍ରିତ କଲେ କିଛି ନାଇଁ ଏକତ୍ରିତ କରିକି ସଂଗଠ ଠନ ଗୋଟେ ଗଠେଇକି ସରକାରଙ୍କୁ ଦେଲେ ସରକାର ହିଁ ଯାହା କରିପାରିବେ। ନା ମୋ କହୁଥିଲି ସ ସରକାର ଅଛି ନା ଆମେ ନିଜେ ସରକାର ନା ଆମେ ଦେଶ ଚଳଉଛୁ ଆମେ ବାସ୍ ଗୋଟେ ଗୋଟେ ପ୍ରୋଟେଷ୍ଟ କରିପାରିବା ଯୋଉଟା ପଜିଟିଭ ୱେରେ ହିଁ ଯିବ। ନାଁ କି ନେଗେଟିଭ ୱେ ରେ।
ଯେପରି ଏବେ କକରୋଜ ଜନତା ପାର୍ଟିର ହେଇଥିଲା ପ୍ରଟେଷ୍ଟ।
ହୁଁ।
ଶିକ୍ଷା ମନ୍ତ୍ରୀଙ୍କର ଇସ୍ତଫା ପାଇଁ। ହୁଁ ସେଇଭଳିଆ ଆମେ କରି କିଛି ଆଜ୍ଞା।
ସାରିବା କିନ୍ତୁ କରିପାରୁ ନାହିଁ କଣ ପାଇଁ ଏଇଟା ଆପଣ ବହୁତ ଭଲସେ ଜାଣି ଯଦି ଏଇଟା କହିହବନି ମତେ ଏଇଟା ବହୁତ ଭଲସେ ଜାଣିଛନ୍ତି।
ଏବେ ଯୋଉ ସୋସିଆଲ ମିଡିଆରେ ଆପଣ ଜାଣିଛନ୍ତି ତ ବିଭିନ୍ନ ଭିଡଓ ବି ଇଏ ହଉଛି ଏସାରେ ଏଆଇ ଯୁଗ ହେଇଗଲାଣି।
ଏଆଇ ଯୁଗ
ହଁ ବିଭିନ୍ନ ପ୍ରକାରାର ଜପ୍।
ଆମ ଇଣ୍ଡିଆରେ ଏଆଇ କୁ ଗୋଟେ ଅଲଗା ଟାଇପ୍ ର ହିଁ ରଖୁଚନ୍ତି। କିନ୍ତୁ ଯଦି ଯିଏ ଜାପାନ ଯିବ କି ଚାଇନା ଯିବ କି ଆମେରିକା ଯିବ ଯୋଉଠି ବି ଯିବ ଏଆଇ କୁ ସିଏ ଗୋଟେ ଅଲଗା ରୂପରେ ମାନେ ୟୁଜ କରୁକନ୍ତି ଜେକି ଗୋଟେ ପଜିଟିଭରେ ଥାଏ ବୁଝିଲେ କି କିନ୍ତୁ ପ୍ରାୟ ଆମ ଇଣ୍ଡିଆରେ ନାଇଣ୍ଟି ନାଇ ପରସେଣ୍ଟ ଲୋକ ନେଗେଟିଭ ୱେରେ ହିଁ ୟୁଜ୍ କରୁଚନ୍ତି।
ଆଜ୍ଞା ଭାରତୀୟ ମାନେ ବହୁତ ବ୍ୟବହାର କରନ୍ତି ବା ମୁଁ ଗଲାବେଳକୁ କରୁଚନ୍ତି ଏଆଇ ର ମୁ ଯାଣିଚି। ଆପଣ କଣ ରହିବେ କି ମୁଁ ଟିକେ ଯିବାର
ଆଜ୍ଞା ହଁ ମୁଁ ଟିକେ ଆସେ ବାହାରୁ